ଶୁବୁଚି
ବୁଲାବୁଲି କରିବାପାଇଁ ଯାଇଥିଲେ ନାଁ ନାଇଁ।
ଯାଇଥିଲୁ ପୁରୀ ଯାଇଥିଲୁ ମୋ ସାଙ୍ଗସାଥି ସବୁ ମିଶିକି ଯାଇଥିଲୁ ଆଉ
ହୁଁ କେତେ ଜଣ?
ଓ ଚାରି ପାଞ୍ଚ ଜଣ ଖଣ୍ଡେ ଯାଇଥିଲୁ ସମସ୍ତଙ୍କର ଗୋଟେ ଜଣେ ବାହାଇଘର ହେଇନାହାନ୍ତି ଆମେ ଚାରିଜଣ ବାହାଘର ବାଲା। ସବୁ ଗୋଟେ ଗୋଟେ ଛୁଆ ଧରି ଯାଇଥିଲେ ଜଣେ କେବଳ ନିଜ ଛୁଆ ଧରି ଯାଇନ୍ତି କାର ତାଙ୍କର ଦିଟା ଛୁଆ ମାନେ ତିନିଟା ଯେ ଗୋଟେ ଝିଅକୁ ଦେଇ ଦେଇଛନ୍ତି ତାଙ୍କ ବଡ ନାନୀ କୁ ଆଉ ଦୁଇ ଟି ଛୁଆ ତ ଦି ଜଣଙ୍କୁ ତ ଜଣଙ୍କୁ ନେଇ ହବନି ଆଉ ଦି ଜଣଙ୍କୁ ନେଇ ସମ୍ଭାଳିଵ କିଏ?
ହୁଁ ହୁଁ ହଁ।
ସିଏ ଆରାମ ସେ ଚାଲେ ଆମେ ସବୁ ଫାଷ୍ଟ ଟାଇମ ଆମେ ଯାଇଥିଲୁ ବହୁତ ମଜା କଲୁ ସତରେ ଫ୍ୟାମିଲି ସହିତ ଯିବାର ବି ମଜା ସାଙ୍ଗସଥି ସହିତ ବାହାଘର ତା ପରେ ଛୁଆ ମାନଙ୍କୁ ଧରିକି ଯିବାରେ ବହୁ ମାନେ ଟ୍ରେନ୍ ଟା ଚାରି ଘଣ୍ଟା ନା ପାଞ୍ଚ ଘଣ୍ଟା ଥିଲା । ସେ ପାଞ୍ଚ ଘଣ୍ଟା କୋଉ ଭିତରେ ଗଲା ଆମେ ଜାଣିପାରିଲୁନି ।
ଆ ହୋ ତମେ କୋଉଠି ରହୁଛ କି?
ଆମେଠୁ ଅନଗୁଲ ରେ ।
ହଁ ହଁ ଟାଇମ ଲାଗୁଥିବ ଆସିବାକୁ ଆଉ ।
ହଁ ଚାରି ପାଞ୍ଚ ଘଣ୍ଟା ଲାଗିଲା କିନ୍ତୁ ବହୁତ ମାନେ ଭଲ ମଜା ଆସିଲା । ସେଠୁ ଆମେ କ ରାତିରେ ଯାଇଛୁ ନା ରାତି ଟ୍ରେନ୍ ରେ ଗଲୁ ସନ୍ଧ୍ୟା ଟ୍ରେନ୍ ରେ ପାଞ୍ଚଟା ସାଢ଼େ ପାଞ୍ଚରେ ଯୋଉ ଟ୍ରେନଟା ଆସେ । ସେଇ ଟ୍ରେନ ନା ଯାଇଥିଲୁ ତ ସେଠି ଆମେ ଭାବିଲୁ ଦିଟା ତିନିଟା ଖଣ୍ଡେ ହେଇଯିବ କାରଣ ଲେଟ୍ ହୁଏ ବି ଟ୍ରେନ । ଏଁ ଦିଟା ତିନିଟା ହେଇ ଗଲା ସେଟୁ ଚା ପାଣି ଟିକେ ପିଇକି ଆମେ ଯିବା ଭାରି ସମୁଦ୍ର ସେଠି ଟିକେ ଘଣ୍ଟେ ଦି ଘଣ୍ଟା ବୁଲିଲେ ସକାଳ ହେଇଗଲା ରୁମ୍ କୁ ଯିବା ଆଉ । ଇଲୋ ଟ୍ରେନ ଟି ପହଞ୍ଚେଇ ଦେଇଛି ବାରଟା ଠିକ୍ ବାରଟା । ତାରୁ ଆମେ ଯିବୁ କୁଆଡେ ତାପରେ ଆମେ ସବୁ ଲେଡିଜ ଯାଇଛୁ ଝିଅ ପିଲା ଯାଇଛୁ ଜେଣ୍ଟସ କେହି ନେଇନୁ କାହାକୁ । ଆମେ ଯିବୁ କୁଆଡେ ସେ ରେଲୱେ ଷ୍ଟେସନ । ରେ ବସିକି ଏଠିକି ହେଠିକି ଚାହା କିଏ ପିଉଛି କିଏ ବିସ୍କୁଟ ଖାଉଛି ମ୍ୟାଗି ନେଇଥିଲୁ ଖାଇଲୁ। ସେଇଟି ହିଁ ବସିକି ଗପ ମାରି ମାରି ଛୁ ଗୋଟେ ଛୁଆମାନେ ଶୋଇ ପଡ଼ିଲେ ସେଠେ ଯୋଉ ବସିବା ପାଇଁ ସବୁ ଇଏ ଅଛି ସେଟେ ଗପ ମାରି ମାରି ଟାଇମ ବିତିଗଲା । ତାପରେ ପାଞ୍ଚଟା ହେଇଗଲା ଆମେ ଗଲୁ ସମୁଦ୍ର କୂଳକୁ ଆ ପାଞ୍ଚଟାରେ ବେଶୀ ଭଲ ଲାଗେ ନା।
ହଁ ଆଉ ଖରାରେ କଣ ଭଲ ଲାଗିବ।
ତାପରେ ସକାଳଟା ଗୋଟେ ତାର ଅଲଗା ଗୋଟେ ଅଛି। ମହତ୍ତ୍ୱ ଗୋଟେ ଅଛି ନା ସକାଳ ଟାଇମ୍ ସମୁଦ୍ର କୂଳ ଟା। ବହୁତ ଭଲ ଲାଗିଲା ସେ ଯୋଉ ସାଙ୍ଗଟା ଯାଇଥିଲା ଯିଏ ଅବାଡୁଅ ସିଏ ଆକ୍ଚୁଆଲି ବୁଝିଥିଲା ରୁମ୍ ଫୁମ୍ ସବୁ ବୁଝିଥିଲା ସିଏ ସବୁବେଳେ ଯିବା ଆସିବା କରେ ଆମେ ତା ଥ୍ରୋ ତା ତା ସହିତ ହିଁ ଆସିଥିଲୁ। ସିଏ କି ରୁମ୍ ବୁଝିଚି କେଜାଣି କଇଲା ଏଇଠି ଜଲଦି ସମୁଦ୍ର କୁଳୁ ଚାଲନି ଚାରିଟା ଟିକେ ତମକୁ ରୁମ ରୁ ରୁ ମିଳିଯିବ ନହଲେ ଆମେ ଯାଇକି ରୁ ବାଲା ତାଙ୍କ ହୋଟେଲ ସାମ୍ନାରେ ଠିଆ ହେଇଚୁ ରୁମ୍ କହିଲା ହେଟିକି ରୁମ୍ ଫାଙ୍କା ନାହିଁ ଏଇନେ ଫାଙ୍କା ଫାଙ୍କା ହେଇନି ଯାଇ ହବ ଆଠେଟା ନା ନଅଟାରେ ଫାଙ୍କା ହବ ଆମେ ତାପରେ ଜିନିଷ ପତ୍ର ତ ସବୁ ନେଇକି ଯାଇଥିଲୁ ନା ଆମେ ଏମିତି ଖାଇବା ଜିନିଷ ପଖାଳ ତ ଆମ ଚାଷୀ ମାନେ ଚାଷ କଣ କହିଲେ ଚଷା ମାନଙ୍କର ତ ପଖାଳ ଟିକେ ନିହାତି ଜରୁରୀ ଆଉ ଏତେ ବାଟରୁ ଯିବୁ ମାନେ ପଖ ପଖାଳ ଆମେ ପଖାଳ ବି ଧରିକି ପଳେଇଥିଲୁ ଯାହା ପରଟା ପୁରୀ ବି ନେଇଥିଲୁ ପଖାଳ ବି ଧରିକି ପଳେଇଥିଲୁ ତ ସେଇ ଜିନିଷ ଟା ପୁରି କି ହୋଟେଲ ରୁମ୍ କୁ ଗଲୁ ହୋଟେଲ ସାମ୍ନାରେ ଫୁଣି ତାପରେ ଯିବୁ ସମୁଦ୍ର କୂଳକୁ କି ଦି ଘଣ୍ଟା ପାଇଁ ସେଇଠେ ପୁରା ଘଣ୍ଟେ ଦି ଘଣ୍ଟା ଆମର ବିତିଗଲା ବିତିଗଲା ତାପରେ ରୁମ ଦେଖେଇଲେ ରୁମ ତ ଯାହା ଥିଲା ଆ ପନ୍ଦରଶହ ଟଙ୍କା ଖଣ୍ଡେ ନେଲା ପୁରା ତିନି ମହଲା କି ଚାରି ମହଲା ହେଇଯିବ ଉପରକୁ ହୋସ ଉଡି ଯାଉଥିଲା ନା ନା ଲିପ୍ଟ ନଥିଲା ସେଇ କୋଉଠି କହିଲ ଚୈତନ୍ୟ ଯୋଉ ଛକ ଅଛି ସେଇଠି । ମଠର ନାଇଁ ମଠ ବାବା ମଠ ଅଛି ମଠ ପାଖରେ ହିଁ ଗୋଟେ କଣ ହୋଟେଲ ଟା ଥିଲା ମୋର ମନେ ପଡୁନି ଏ ଛୁଟିଆ ଛୁଟିଆ ରୁମ୍ କିଛି ବାଗ ନାହିଁ। ଖାଲି ଆମେ ଖାଇ ବି ତଳେ ଖାଇବି ପାରିଲୁନି ଏଡେ ଅପରିଷ୍କାର ଯେ ବାଥରୁମ ଟା ସାମ୍ନାରେ ଖାଇବ କେମିତି ମଣିଷ ବେଡ ଉପରେ ପେପର ପାରିକି ଖାଇଲୁ। ତାପରେ ଆମେ ଆଉ କହି ବି ପାରିବୁନି। ହଜବେଣ୍ଡ ମାନଙ୍କୁ କହିବୁ ସେମାନେ ଗାଡି ନିହାତି କରିବ ତମେ ଏକୁଟିଆ କଣ ପାଇଁ ଯାଉଥିଲ । କି କଣ? ନିହାତି କହିବେ।ତେଣୁ ତାଙ୍କୁ ନ କହିକି ଆଡଜଷ୍ଟ କରିକି ସାଙ୍ଗ ସାଥିରେ ଏବେ ଏତେ ଆଉ ନ ଦେଖିକି ଆଡଜଷ୍ଟ କରିକି ରହିଗଲ ଆଉ ସେଠୁ ତାପରେ ଭଲ ବି ଚାରି ପାଞ୍ଚ ଜଣ ଗଲେ କଣ ରୁମ୍ ଆମକୁ ମାତ୍ର ଜଣକେ ପଡିଲା ତିନିଶହ ଟଙ୍କା। ଭାଗ ହେଇଗଲା ନା।
ଆଚଛା
ରୁମ୍ ଭାଗ ଗଲା ତାପରେ ଆମେ ପାଞ୍ଚ ଜଣ ଯାଇକି ଅଟୋରେ ଯିବାଇ ଜଣକେ ଥରେ ନାକେ ପଡିଲା। ଦେଢଶହ ଟଙ୍କା ଶହେ ଟଙ୍କା ଦେଢଶହ ଟଙ୍କା ଏମିତି
ମିଶିଗଲେ ଟିକେ ପଇସା ଟା ସେୟାର ହେଇଯାଉଥିବ ଆଉ।
ଫାମିଲି ସହିତ ଗଲେ ଯାହାହଲେ ପାଞ୍ଚ ହଜାରରୁ କମ ତ ଖର୍ଚ୍ଚ ହବନି ଆମେ ତବ ହୋଟେଲ ଫୋଟେଲ ଖାଇବୁ। ଆଉ ତମେ ଭାଗ ବାଣ୍ଟି ପାରିବନି ନା ଇଏ ତୁ ଦୁ ହଜାର କି ଦି ହଜାର ସେ ଦିଅନ୍ତୁ ଦୁଇ ହଜାର କିନ୍ତୁ ସାଙ୍ଗ ସାଥି ହେଲେ କଣ ଭାଗ ପୁରା ସମସ୍ତଙ୍କର ସମାନ।
ହଁ ସେ କଥା ହେଇକି ଯାଇଥିବେ ବାହାରିଲା ବେଳକୁ ଆଉ ହୁଁ।
ଯୋଉ ଝିଅଟି ଅବାଡୁଆ ସିଏ ତାର ବେଲେ ମାନେ ମହିଳା ପ୍ରୋବ୍ଲେମ ଯୋଗୁଁ ଯାଇ ପାରିଲାନି। ଆମେ ଗଲେୁ ଚାରିଗୋଟି ଛୋଟ ଛୁଆ ଧରିକି ସମସ୍ତେ ଯାଇଚୁ ଆମକୁ ବାଟ ଜଣାନି ସିଂହ ପଶି କଲୁଛି ନା ସିଂହ ଦ୍ଵାର ଗୋଟେ ବାହାରିବୁ କୋପଟୁ ବାଟ ପାଇଲୁନି ଏ ଦ୍ୱାରା ହେ ଦ୍ୱାରା ମାନେ ଏତେ ଘେରେ ଘିରେ ବୁଲିକି ଆମ ପାଦ ପୁରା କାଟିଲା ପୁରା। ସେଠୁ ଆସିକି କେତେ କେତେ କଷ୍ଟରେ ତାକୁ ପାଇଲୁ ପାଇଲାଡିକ କି ସେ ଫୋନ ବି ତ ନାହିଁ କାହା କାହା ଫୋନ କରିବୁ। ତାକୁ ପାଇଲୁ।ସିଏ ଧରିଥିଲା ନା ତ ସିଏ ଭିତରକୁ ଗଲାନି। ତେଣୁ ହୁଁ ସେ ଗଲାଣି, ସେ ତାକୁ ଧରେଇ ଦେଲେ। ତାପରେ ଜଷ୍ଟ ପୁଣି ରୁମକୁ ଆସିଲା।ରୁମକା ଶାଢୀ ପିନ୍ଧିକି ଯାଇଥିଲୁ ସବୁ ମନ୍ଦିରକୁ। ଜଷ୍ଟ ଆସିଲୁ ଭିତରେ ପୁଣି ଅନ୍ତି କି ସେ ଯୋଉ ଲଙ୍ଗ ଲଙ୍ଗ ବାଲା ଯୋଉ ଫ୍ରଗ ଅଛି। ସେଇଟା ପିନ୍ଧିଥିଲା। ଆସି ଯୋଉ ମାନେ ଝିଅ ମାନେ ମାନେ କଣ ଆଉ ମ ଲେଡିସ୍ କଣ ତାଙ୍କେ ତ ଶାଢି କି ବିଚ ଯାଇପାରିବନି । ଲମ୍ବା ୱାନ ପିସ ଫ୍ରକ୍ ଆସେ ସେଥିରେ ଗୋଟେ ଗୋଟେ ପିନ୍ଧିଲୁ ଆରାମସେ ଏଜୟ କଲୁ।ସେଇଥିରୁ ମୋ ସାଙ୍ଗ ଗୋଟେ ଏକ ନମ୍ବର କଞ୍ଜୁସ ଅଛନ୍ତି, ସେ ଜାଣିକି କାଳେ ଖାଇଲେ କିଏ କଣ ମାଗିବାକୁ ଗୋଟେ ସେ କୁଆଡେ ପଳେଇେ ତାଙ୍କୁ ଆମେ ପାଇଲୁନି ଆଉ। ମାନେ ଆମ ପାଖେ ଫୋନ ଥୋଇକି ଗଲେ ସିଏ କୁଆଡ଼େ ଗଲେ ପାଇଲୁନି। ଆମେକୁ ତାଙ୍କ ହଜବେଣ୍ଡ ତାଙ୍କ ଫୋନ ରେ ଭଲ ଫଟୋ ଆସୁଥିଲା ଆମେ ସବୁ ତାଙ୍କ ଫଟୋ ଫଟ ସବୁ ଠାଉଛୁ ଆମ ନିଜର ଭଲ ଫଟୋ ଉଠଉଛ ଆଉ ଯେତେବେଳେ ତାଙ୍କୁ ହଜବେଣ୍ଡ କେତେ ଥର କଲ୍ କରୁଛନ୍ତି ହୁଁ ବି ଯୋଉ ଉଠେଇଲିନି ମୁଁ ବି ହଜବ୍ୟାଣ୍ଡ ଙ୍କୁ ଯାହେଲେ ଖରାପ ଭାବିବେ ନା ମୋ ସ୍ତ୍ରୀ ଟା କୁଆଡ଼େ ଗଲା ବୋଲି ତାଙ୍କୁ ମୁଇଁ ଖୋଜିବାର ଆମେ ଯୋଉ ତିନି ଜଣ ରହିଲୁ- ଆମେ ଆଡ଼େ ଟେନସନ୍ ସେ କୁଆଡ଼େ ଗଲେ କଣ ସିଏ ଆଉ ଇଏ ଯୋଉ ଅବାଡୁଅ ଝିଅ ଏମାନେ ଟିକେ କଂଜୁସ୍ ପାଟି ଅବାଡୁଅ ଝିଅ କଣ ଯିଏ ରୋଜଗାର ତାର ନାହିଁ ସେ ନିହାତି କଂଜୁସ୍ ହେବ ସେ କଉଠୁ ଆଣିବ। ଗରିବ ଘର ସେ କିନ୍ତୁ ଯିଏ ମ୍ୟାରେଜ୍ କରିଛନ୍ତି ସେ ବହୁତ୍ ଭଲ। ଭଲ କଣ୍ଟ୍ରାକ୍ଟ୍ ତାଙ୍କ ସ୍ଵାମୀ ଭଲ ଇ ସିଏ ବି ଏକ ନମ୍ବର କଂଜୁସ୍ ସିଏ ଦି ଜଣ କୁଆଡ଼େ ପଳେଇଲେ ଆମେ ତାଙ୍କୁ ଖୁଜି ଖୁଜି ପାଇଲୁନି। ହେଟୁ ଆମେ ଟେନସନ୍ ରେ ଆ ଛାଡ଼ିକି ଗଲାଣି କି‌। ଘରେ ଲୋ ଝିଅ ସେ ଆରାମରେ ଯାକ ବହିଛି ରୁମ୍ ରୁମ ଚାବି ଆମ ପାଖରେ ଅଛି ସେ ହୋଟେଲ ବାହାରେ ବଇଛନ୍ତି ଘଣ୍ଟେ ହେଲାଣି। ମୁଁ ପଚାରିଲେ ତମେ କୁଆଡ଼େ ନା ମେ ଆମ- ସେଠି ଗୁପଚୁପ ଖାଇଲୁ ଇଏ ଖାଇଲୁ ମୁଁ କହିଲି ହଉ ତମେ ଗୁପଚୁପ ଖାଇଲ ଆମେ ଖାଇ ଦେଇଥାନ୍ତୁ କାଳେ ବୋଲି ଆମକୁ ନେଲନି ନା କଣ?
ହୁଁ। ନାଇଁ ଏମିତି ହଇରାଣ କରିବା କ କଥା ନୁହେଁ କାରଣ ରାସ୍ତା ମାନେ ନ ଜାଣିବାକୁ ଇଆଡ଼େ ଇଏ କରିବାକୁ। କୁ ମାନେ ହଇରାଣ ହେଇଯିବା କଥା।
ତନ ଥିଲା ତା ହୋଟେଲ ଟା ମ ହଁ ହଁ ହେଲେବି କିନ୍ତୁ ଯୋଉ କ୍ରସିଂ ଯୋଉ ରାସ୍ତା ପାର କରିବାନି ଭାରି ମୁସ୍କିଲ୍ ସେ ପୁରୀ ଲୋକ କେମିତି ପାର କରୁଛନ୍ତି ଭଗ କଣ ତାଙ୍କୁ- ତାକୁ କେମିତି ରଖୁଛନ୍ତି ମୁଁ ଜାଣିପାରୁନି ଭାଇ ମୁଁ ଚାଲି ପାରିନି ମୁ ଖାଲି ହା କିଏ କୋଉଠି ପେଞାଡେ ଯଦି ଯାଉଥିବ ତା ପଛେ ପଛେ ହେଇକି ନା ମୁ ଯାଉଛି ଆମେ ଯୋଉ ତିନି ଚାରି ଜଣ ଆମେ ଫୁଣି ଛୁଆକୁ ସେ କଣ ଜଣେ ଛୁଆ ଧରିକି ଯାଏନି ଜଣେ ଅବାଡ଼ୁଅ ଅଛି ସେ ଦି ଜଣ ଯୁଡ଼ି ହେଇଗଲେ ଆଉ ଆମେ ଛୁ ଛୁଆ ମାନେ ଗୁଟେ ଗୁଟେ ଅଲଗା ହେଇ ଗଲୁ।
ନାଇଁ ଯୋଉମାନେ ମାନେ ଆମେ ଯିବା ଆସିବା ସବୁ ସେଇଟି କରୁଚୁ ନା। ହୁଁ।
ହୁଁ
ତ ଆମର ମାନେ ଭିଡ ହେଲେ ବି ଆମକୁ କିଛି ଜଣା ପଡ଼ୁନି ତମେ ଟିକେ ୟ ଅଡ଼ ଲାଗିଥିବ ଆଉ ଏତେ ଭିଡ ଦେ
ଆମୁକୁ ଆମୁକୁ ଏତେ ଭିଡ ନା ମୁଁ ତାପରେ ଗାଡି ଚଲେଇବା ବୋପା ମା ଯୋଉ ସେ ଟିଭି ରେଣ୍ଟାଲ ଦେଉନାହାନ୍ତି କି କିଏ ମୁଁ ଭାବିଲି ମୁଁ କହିଲି ମୁଁ ତ ଏଇଠୁ ପାଦେ ଯାଇପାରିବିନି କିଲୋମିଟର କଣ ଯିବି।ମୁଁ କଣ ପାଇଁ ଭଡା ନେବି ସ୍କୁଟି ଟା କିଛି ମୁଁ ଚଲେଇ ହିଁ ପାରିବିନି ଏତେ ଭିଡ ତାପରେ ମୁଁ ବାଟ ପାଇବିନିକି ବାଟ ତ ପାଇବିନି
ଉଁ ହୁଁ ହୁଁ
ଆଉ କଣ କରିବ, ସେଠୁ ତ ତାପରେ ରାତିରେ ଗଲୁ ଛେତଲା ହେଇକି ସବୁ ପଡିଲୁ। କିଏ ଛୁଆ ମାଆଙ୍କୁ କୋଳେ କୋଳେ ଯାହା ସେଠି କିଏ ପାଓଭାଜି ଖାଇଥିଲା ଯିଏ ଯାହା ଖାଇଥିଲା ଛୋଟିଆ ମୋଟିଆ ଜିନିଷ ସିଏ ବେହୋସ ହେଇକି ପଡିଚି ଆମେ ଆଉ ହଉ ସେ ବିଲକୁଲ ଆଇନି ଆମର।
ହଁ ବିଚ ରେ ଚଲାଚଲି ଆଉ ଦର୍ଶନ ପରେ ତମ ଅବସ୍ଥା ଆଉ ରହିବନି।
ଅବସର ହେଲାଣିି ପୁଣି ପଣି ହେଇଗଲା ସକାଳ ସାତଟାରୁ ଆଇକି ଘର ଇଏ ବାଲା କହିଲାଣି ସାତଟାଠିକି ରୁମ୍ ଖାଲି କରିବ ତ ଲାଗୁଥିଲା ମୁଁ କହିଲି ହେଲେ ଆଉ ଘଣ୍ଟା ଆମେ କାଲି- କେଡେ କଷ୍ଟରେ ବଇ ବଇ ରୁମ୍ ପାଇଲୁ। ଆଉ ଘଣ୍ଟେ ଦେଇ ନଥାନ୍ତେ। ରୁ ରୁମ୍ ରୁ ବାହାରିକି ଆସିଲୁ ରୁମ୍ ରେ ଆସିକି ଗୋଲଡେନ ବିଚ ପଳେଇଲୁ। ସେଟେ କୁଡିଏ ଟଙ୍କା ନାହିଁ ସେଇଟା ବି ଭଲ ଗାଧେଇବା ପାଇଁ ଅଛି ସୁବିଧା ବାଥରୁମ୍ ଅଛି ଗାଧେଇବା ପାଇଁ ହେଲେ ତ ପଚାଶ ଟଙ୍କା ନେଉଛନ୍ତି ତାପରେ ଅଛି କି ବସିବା ପାଇଁ ଛତା ଲାଗେଇ ବସି ସେଇ ପାଖାପୁଖି ବାରଟା ସାଢେବାର ବିତେଇଦେଲୁ। ତାପରେ ଆସିଲୁ ରେଲୱେ ଷ୍ଟେଶନକୁ ହୁ ସେଟେ ଗୁଟେ ଜାଗାରେ ଖାଇଲୁ ତାହା ତ ଖାଇବା ଥିଲା ମୋ କେଡେ ଜିଦ୍ଦି କଲା କଣ ନା ଖାଇବି ପନିର ଚିଲି। ମୁଁ କହିଲି ହଉ ଜିଦ୍ଦି କରୁଚି ଛୁଆ ଟା। ଦିଅ କଣ ପନି ପନିର ଟାକୁ ରଙ୍ଗ ଖାଲି କଲର ଦେଇଥିଲା କଣ ଗୋଟେ ମସଲା ଭିତରେ ପୁରେଇ ଦେଇଥିଲା ହେତିକି ପନିର ଚିଲି ମୁଁ କହିଲି ଏଟା ପନିର ଚିଲି ମୁଁ କହିଲି ଆମ ଆଡେ ତାହେଲେ ଭୁଲ କରୁଚୁତି।ତମ ଆଡେ ତାହେଲେ ଭଲ ପନିର ଚିଲି କରୁଚି ନା କି ପନିର ଖାଲି ଚାରି କଣିଆ କାଟିକି କଲର ତା ସାଙ୍ଗେ କଣ ଗୋଟେ ପାଣି ଲିକୁଇଡ ର ଢାଳି ଦେଇ କି ମସଲା ସରିଲା ନା ପିଆଜ ନାହିଁ କ୍ୟାପସ ହଉ ପିଆଜ ନାହିଁ।
ନାଇଁ ସେତ ପୁରୀରେ ବହୁତ ଭିଡ ହୁଏ ନା ତ ତମେ ଯଦି ଜାଣିନଥିବ ନା ତମେ ଠିକ୍ ଟେଲ ପାଇପାରିବା ନହେଲେ ପୁରୀରେ ବି ଭଲ ଖାଇବା କିନ୍ତୁ ସେଇ ନ ଜାଣିଲେ ଅସୁବିଧା ଆଉ
ଭଲ ହାଇବା ଅଲଗା
ଉଁ ରେଲୱେ ଷ୍ଟେସନ ପାଖରେ ତ ବିଲକୁଲ ଖାଇବନି ମେଡିକାଲ ପାଖ ଖେରେ ତ ବିଲକୁଲ ଖାଇବନି ସେ ସବୁ ଅନ ହାଇ ହାଇଯେନିକ ତି ଆଉ ବହୁତ ମାନେ ଥୀ ବହୁତ ବାସି ଖାଦ୍ୟ ବି ଥାଏ ତମେ ଏଇ ଛୋଟ ଦୋକାନ ରେ ବି ଭଲ ଖାଇବା ମିଳେ କିନ୍ତୁ ଏଇ ଯୋଉ ପାଖାପାଖି ଦୋକାନ ରେ ବହୁତ ଅସ ହୁଏ ତ ଆଉ ହଁ- ଓହୋ।
ସେଇଟା ତ ଆଉ କଣ କରିବା। ଏଠୀ ତ।
ଯା ହଉ ବୁଲିକି ଆସିଲ ଗୋଟେ ଆଉ ନୂଆ ଏକ୍ସପିରିଏନ୍ସ ଗୋଟେ ଆଉ ତମର ଆଉ
ଥିଲୁ ଯାଇପାରିଲୁଣି ଭାଗ୍ୟ ନଥିଲା ଠାକୁରଙ୍କର ଡାକରା ଆସିଲାନି। ବାହାରିଥିଲୁ କ୍ୟାନସଲ ହେଇଗଲା ତାପରେ ନନ୍ଦନକାନନ ପ୍ଲାନ୍ କଲୁ ସେଇଟା ବି କ୍ୟାନସଲ୍ ହେଇଗଲା।
ଏଇ ଖରା ବେଳେ ଜମା ଖରା ଦିନେ ଜମା ଯିବେନି ଚାଲି ଚାଲି ଧୂଆଁ ବାହାରିଯିବ। ହଉ ଠିକ ଅଛି ପରେ କଥା ହବ ଆଉ
ହଁ ହଁ।